ହାଲୋ।
ଆଉ ଭାଇ କଣ କରୁଛ?
କିଛି ନାହିଁ ଭାଇ ଏବେ ବସିଥିଲି ଘରେ ଆଉ
ଲୋ ନା କିଛି କାମ କରୁଥିଲ?
ହଁ ଏବେ ମୋବାଇଲ ଅନ୍ କଲି ଆଉ କାମଟା
ଆ ଆଚ୍ଛା ଆଚ୍ଛା କଣ ଏବେ ହାଲଚାଲ୍ କଣ? କୋଉଥିରେ ପାଠ ପଢା ପଢି ଚାଲିଛି ନା କୋଉଥିରେ ଜବ କରୁଛ?
ଏବେ ତ ପଢ଼ା ଚାଲିଛି ମୋର ପ୍ଲସ୍ ଥ୍ରୀ କମ୍ପ୍ଲିଟ୍ ହେ ସାରିଛି ମୋର।
ଆଚ୍ଛା ଆଚ୍ଛା ତାହେଲେ ଆଗକୁ କଣ କରିବ ଭାବୁଛ? ପିଜି କରିବ ନା ଏମ୍ ବି ଏ ଲାଇନ୍ କୁ ଯିବ?
ଏ ପିଜି କରିବି ଭାବୁଛି ଆଉ ଏଣ୍ଟ୍ରାନ୍ସଟା ଦେଇଛି ପିଜିର ଗମେଣ୍ଟରେ ବାହାରିଲେ କରିବା।
ଆଚ୍ଛା ଆଛା ତାହେଲେ ଏବେ ଯୋଉ ଗେପ୍ ଟା ରହିଲା ଏଣ୍ଟ୍ରାନ୍ସ ରେଜଲ୍ଟ ବାହାରିବା ଆଉ ପିଜିରେ ଜଏନ୍ ହେବାର ଗେପ୍ ଟା ରହିଲା ଚାଲୁନ କୁଆଡେ ବୁଲିକି ଆସିଯିବା।
ହଉ ଚାଲ ବୁଲିବା।
କୁଆଡ଼େ ଯିବା ଭାବୁଛ?
ମୁଁ ଭାବୁଛି ଏଇ ଭୁବନେଶ୍ଵର ସାଇଟଟା ଭଲ ଅଛି।
ଆଚ୍ଛା ଆଚ୍ଛା ତାହେଲେ ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ଅଛି ଶାନ୍ତି ସ୍ତୂପ ଅଛି। ତାପରେ ଉଁ ବହୁତ ମନ୍ଦିର ଯେହେତୁ ଭୁବନେଶ୍ୱର୍ ହଉଛି ମନ୍ଦିର ମାଳିନୀ ସହର। ତ ଆମକୁ ଭୁବନେଶ୍ଵରରେ ବହୁତ ମନ୍ଦିର ମିଳିବ ତାପରେ ନନ୍ଦନକାନନ ବି ଅଛି ଆ ତ କୁଆଡ଼େ ଯିବା ଭାବୁଛ ଭୁବନେଶ୍ୱର ଏରିଆ ହିଁ ବୁଲିବା ନା ଆଉ ଆଗକୁ ବି କୁଆଡ଼େ ଯିବା?
ଭୁବନେଶ୍ଵର ଏରିଆ ବୁଲିବା ତାପରେ ପୁରୀ ଯାଇ ଯିବା। ଆଉ ଜଗନ୍ନାଥ ଦର୍ଶନ କରିବା ସେଠି ଗାଧେଇବା ସମୁଦ୍ରରେ।
ଆଚ୍ଛା ଆଛା ଠିକ କଥା ଠିକ କଥା ଆ ଯାଉଛନ୍ତି ଯଦି ସେ ପାଖାପାଖି ପୁରୀ ଜଗନ୍ନାଥ ଶ୍ରୀମନ୍ଦିର ବଡ଼ ଠାକୁର ଅଛନ୍ତି ତ ତାଙ୍କ ଏ ଯାତ୍ରା ମଙ୍ଗଳମୟ ହେବ କେମିତି?
ହଁ ସେଇଆ ତ ବୁଲିବା ସେଇଟା ସବୁ ଦେଖିବା ଗୋଟେ ଭଲ ଲାଗିବ। ସେପଟେ ଗଲେ ଆଉ ହୁଁ।
କଥା କହିଲ। ଆଚ୍ଛା ତୁମ ପଛପଟୁ କିଛି ଆବାଜ ଆସୁଛି ତୁମେ କିଛି ଶାନ୍ତିପୂର୍ଣ୍ଣ ଜାଗାକୁ ଯାଇପାରିବ କି?
ଟିକେ ଭାଇ ମୁଁ ଟିକେ ମାମୁଁ ଘରକୁ ଆସିଛି ତ। ଟିକେ ପ୍ରୋବ୍ଲେମ ହଉଛି ତ। କଣ କହିଲେ ଭାଇ?
ମାମୁଁ ଘରେ କେବେଠୁ ରହିଲେଣି?
ମୁଁ ଆକ୍ଚୁଲି ପହର ଦିନ ଆସିଛି କାଲି ସକାଳେ ଯିବି ଘରକୁ ଆଉ।
ଆଚ୍ଛା କଣ କାମ ଥିଲା ବୋଲି ଆସିଛ ନା ଏମିତିଁ ମାମୁଁ ଘର ବୁଲିବାକୁ ଆସିଛ?
ଏମିତି ହିଁ ମାମୁଁ ଘର ବୁଲିକି ଆସିବି ଭାବିଲି ଆଉ ଆସିଥିଲି।
ଆଚ୍ଛା ଆଚ୍ଛା ଠିକ କଥା ଠିକ୍ କଥା ଯଉ ଟାଇମ୍ ମିଳୁଛି ଆମର ଗ୍ୟାପ ରେ ସେଇ ଟାଇମକୁ ଆମେ ଯଦି ନିଜ ପରିବାର ବର୍ଗଙ୍କ ସହିତ ବିତେଇବା ତାହେଲେ ସେ ଟାଇମ୍ର ଉପଯୁକ୍ତ ଭ୍ୟାଲ୍ୟୁ ଆମକୁ ମିଳିପାରିବ। ଆଉ ଯଦି ଘରେ ବସିକି ରହିବା ତାହଲେ ସେ ଟାଇମକୁ ୱେଷ୍ଟ ହେଇକି ହି ଯିବ। ତମେ ଠିକ କଥା କରିଲ ଭାଇ ମାମୁଁ ମାଇଁ ଅଜା ଆଈଙ୍କ ସହିତ ମିଶିକି କିଛି ଦିନ ବିତେଇ ଦେଲେ ତାଙ୍କ ମନ ବି ଖୁସ୍ ତମ ମନ ବି ଖୁସ୍।
ହଁ ଆଜ୍ଞା ସେ ସବୁ ତ ଭଲ ଲାଗେ ସେଥିପାଇଁ ହିଁ ଆସିବାକୁ ପଡେ।
ଆଚ୍ଛା ଆଚ୍ଛା ଆଉ ଘରେ ବାପା ମା କଣ କରୁଛନ୍ତି?
ସମସ୍ତେ ଭଲ ବାପା ଏବେ ଡ୍ୟୁଟିରେ ଥିବେ ସେ ଗାଁରେ ଅଛନ୍ତି ଆମ ଘରେ।
ଆଚ୍ଛା ଆଚ୍ଛା। ତା ହେଲେ ବାପା ମାଆଙ୍କୁ ଧରିକି ଭୁବନେଶ୍ୱର ଆଡ଼େ ବୁଲିବାକୁ ଯିବା କହୁଛ ନା ନିଜେ ଏକୁଟିଆ ହିଁ ଆସିବ?
ମୁଁ ଭାବୁଛି ବାପା ମା ସହିତ ଥରେ ଆସିବା ବୁଲିକି। ତାପରେ ସାଙ୍ଗମାନେ ଏମିତି ମିଶିକି ଯିବା ଆଉ।
ଆଚ୍ଛା ଆଚ୍ଛା ଠିକ କଥା ଠିକ୍ କଥା କାହିଁକିନା ବାପା ମାଆ ବି ନିଜ ଜୀବନରେ ବ୍ୟସ୍ତ ରହୁଛନ୍ତି। ଏବଂ ତାଙ୍କେ ସେଇ ଡି୍ୟୁଟି ଅଫିସ୍ର ଅଫିସ ରୁ ଘର ଘରଠୁ ଅଫିସ ହିଁ ଚାକଲ ଲଗଉଛନ୍ତି। ତ ତାଙ୍କୁ ବି ଟିକେ ଫ୍ୟାମିଲି ସହିତ ବୁଲିକି ଆସିଗଲେ ତାଙ୍କ ମନ ବି ଟିକିଏ ଫ୍ରେଶ୍ ରହିବ। ତମେ ଠିକ କଥା ଭାବିଛ ଭାଇ ବାପା ମାଆଙ୍କୁ ଧରିକି ଟିକେ ଫାଷ୍ଟ ବୁଲେଇକି ଆସ। ତାପରେ ସାଙ୍ଗମାନେ ତ ଆମେ କେବେ ବି ଯାଇପାରିବା ନା ତାଙ୍କର ବୟସ ଖସି ଖସି ଗଲାଣି ତାଙ୍କ
ଆ୍ଞା। ହଁ ଠିକ କଥା ଭାଇ ଠିକ କଥା କହୁଛ ଆପଣ।
ତ ପ୍ରଥମ୍ ହୁ ହୁ ପ୍ରଥମେ ଯାତ୍ରାକୁ ଗଲା ପୂର୍ବରୁ ଧ୍ୟାନ ରଖିବ ଯେ ପ୍ରପର୍ ମେଡ଼ିସିନ୍ ଆଉ ପଇସା ଏବଂ ଆ କୌଣସି ଅଧିକ ଦାମିକା ଜିନିଷ ଧରିକି ଯିବନି। କାହିଁକି ନା ଯାତ୍ରା ସମୟରେ ଚୋରିର ସମ୍ଭାବନା ବେଶୀ ରହିଥାଏ ନା। ତ ସୁନା ଚେନ୍ କିମ୍ବା ବହୁତ ପରିମାଣର ଟଙ୍କା ରେ ଧରିକି ଯିବନି ୟୁ ପିଆଇ ରେ ଥିଲେ ତୁମେ ଯୋଉଠି ବି ଫୋନ୍ ପେ
ହଁ ଆଜ୍ଞା ଠିକ କଥା କହୁଛ ଭାଇ।
ଆଉ କଣ କୁହ ଭାଇ।
ହଉ ସେମିତି କରିବା ଆପଣଙ୍କ ଉପଦେଶ ଟା ବହୁତ ଭଲ ଲାଗୁଛି ଭାଇ ଆଉ କାମରେ ଆସିବ। ଆପଣଙ୍କ ଉପଦେଶଟା ଆଗକୁ
ହୁଁ ହୁଁ ହୁଁ କାହିଁକି ନା ମୁଁ ବହୁତ ଜାଗା ବୁଲି ବୁଲି ଅଛି। ତ ମୁଁ ଜିନିଷ ଶିଖିଛି ନିଜେ ରିଏଲାଇଜ୍ କରିଛି। ଯେ ଏମିତି ବହୁତ ଅସୁବିଧାରେ ମୁଁ ବି ନିଜେ ପଢ଼ିଛି। ସେଇଥିପାଇଁ ମୁଁ ତମକୁ ଉପଦେଶ ଦଉଛି ଯେ ତୁମେ ସୁନା କିମ୍ବା ଟଙ୍କା କ୍ୟାସ୍ରେ ଧରିକି ଯାଆନ୍ତୁନି। ଫୋନ୍ ପେ ରେ ରଖିଦିଅନ୍ତୁ ମୋବାଇଲ୍ ବି ହଜିଲେ ବି ତୁମର ମୋବାଇଲ ଯଦି ବି ଚୋରି ହୁଏ ତାହେଲେ ବି ତୁମେ ତୁମ ନାମରେ ଆଉ ଗୋଟେ ସିମ୍ ବ୍ୟବହାର କରିପାରିବ ସେଇ ସିମ୍ କୁ ବ୍ଲକ୍ କରିକି ତ ଯିଏ ସେ ଚୋରେଇଥିବ ତ ସେ ସେ ସିମ୍ ର ଉପଯୋଗ କରିକି ସେ ଫୋନ୍ ପେ ଗୁଗଲ୍ ପେ କିମ୍ବା କୌଣସି ବି ଜିନିଷ ୟୁଜ୍ କରିପାରିବ ନାହିଁ। କାହିଁକିନା ପଇସା ଟ୍ରାନ୍ସଫର୍ କରିବା ପାଇଁ ତୁମକୁ ତ ପ୍ରଥମେ ତୁମର ଫୋନ୍ ପେର ୟୁ ପି ଆଇ ପିନ୍ ଦେବାକୁ ପଡ଼ିବ ନା ତ ସେଇ ପକାର ତୁମେ ବ୍ୟବହାର କଲେ ତୁମ ଯାତ୍ରା ଅ ବିନା କୌଣସି ଅସୁବିଧାରେ ଚାଲିଯିବ। ତ ତୁମେ କଣ ଭାବୁଛ କେବେ ଯିବ?
ମୁଁ ଭାବୁଛି ଏଇ ରଥଯାତ୍ରା ଟାଇମ ରେ ଗଲେ ଭଲ ହୁଅନ୍ତା କି?
ନାଇଁ ନାଇଁ ମୋ କଥା ମାନନ୍ତୁ ରଥଯାତ୍ରା ଟାଇମରେ ଯାଆନ୍ତୁ ନାହିଁ କାହିଁକି ନା ରଥଯାତ୍ରା ତ ଗୋଟେ ବଡ଼ ଯାତ୍ରା ଆମର ବିଶ୍ଵ ପ୍ର୍ରସିଦ୍ଧ ରଥଯାତ୍ରା। ତାହାର କୌଣସି ବର୍ଣ୍ଣନା ନାହିଁ। କିନ୍ତୁ ରଥଯାତ୍ରା ସମୟରେ ବହୁତ ଭିଡ଼ ହୁଏ। ଭକ୍ତ ମାନଙ୍କର ଶ୍ରଦ୍ଧାଳୁ ମାନଙ୍କର ବହୁତ ସମାଗମ ହୁଏ। ତ ସେ ଟାଇମ୍ ରେ ଯଦି ଆମେ ଆମ ବୟସ୍କ ବାପା ମାଆଙ୍କୁ ଧରିକି ଯିବା ତ ସେ ସେ ଭିଡ଼ ଭିତରେ ବହୁତ ଧକ୍କା ଖାଇକି ଆ ଟିକେ ମାଡ଼ ହେବାର ସମ୍ଭାବନା ଅଛି ସେଇଥିପାଇଁ ତୁମେ ଖାଲି ଦିନରେ କେବେ ବି ଯାଇକି ଜଗାଙ୍କର ଦର୍ଶନ କରି ଅଭଡ଼ା ପାଇ ତୁମେ ଆସିପାରିବ ତାହା ତୁମକୁ ଗୋଟେ ଆତ୍ମଶାନ୍ତି ବି ମିଳିବ କିନ୍ତୁ ରଥଯାତ୍ରା ଟାଇମ୍ ରେ ଗଲେ ସେଇ ଯୋଉ ଭିଡ଼ ସେ ଭିଡ଼ ମଧ୍ୟରେ ତୁମକୁ ଜଳା ଚକଟାରେ ତୁମର ମନ ଖରାପ ହୋଇଯିବ।
ଠିକ କଥା କହୁଛନ୍ତି ଭାଇ ତାହେଲେ ଅଲଗା ଟାଇମରେ ଆମେ ଯିବା ଆଉ।
ହୁଁ ହୁଁ କେବେ ଯିବ ଭାବିଛ?
ଉଁ ମୁଁ ଭାବୁଛି ଉଁ ଏଇ ବର୍ଷଟା ମାନେ ଲାଷ୍ଟ ଟାଇମକୁ ଯିବା ଠିକ ହବ ଭାବୁଛି ମୁଁ। ଏମତି ଖରା ଟା ଟିକେ ଟିକେ ଆସୁଥିବ ଶୀତ ଟା କମିବା କମି ଯାଉଥିବ। ସେ ଟାଇମ୍ ରେ ଗଲେ ଭଲ ହେବ।
ଠିକ କଥା ଠିକ କଥା ଠିକ କଥା ଭାବିଛ। କାହିଁକି ନା ଶୀତ ଶୀତ ସରି ସରି ଆସୁଥିବ ଖରା ଟିକେ ହଉଥୁବ ତ ସେ ଟାଇମ ରେ ନା ବେଶୀ ଶୀତ ହବ ନା ବେଶୀ ଖରା ହବ। ସେ ସମୟ ଟା ବହୁତ ଉପଯୁକ୍ତ ତୁମକୁ ପୁରୀ ଦର୍ଶନ କରିବା ପାଇଁ। କାହିଁକି ନା ବଡ଼ ଦାଣ୍ଡରେ ତୁମେ ଚାଲି ଚାଲି ଯିବାକୁ ବି କିଛି ଅସୁବିଧା ହେବ ନାହିଁ ଏବେ ଯୋଉ ପ୍ର ହଉଛି ଏଇ ଖରାରେ ତୁମେ ଯଦି ଚାଲି ଚାଲି ଯିବ ତ ତୁମକୁ ହିଟ୍ ଷ୍ଟ୍ରୋକ୍ କିମ୍ବା ଆ ଅନ୍ୟ କୌଣସି ରୋଗରେ ପୀଡ଼ିତ ହେଇପାରିବ। କିନ୍ତୁ ସେ ଟାଇମ୍ ରେ ଗଲେ ତୁମକୁ ସେତେ କିଛି ଅସୁବିଧା ହେବ ନାହିଁ।
ଠିକ୍ କଥା କହୁଛନ୍ତି ଭାଇ।
ଆଉ ତମର ସେପଟେ ଖରା କେମିତି ହଉଛି?
ପ୍ରବଳ ଖରା ହୋଉଛି ଭାଇ। ସନ୍ଧ୍ୟାରେ ବର୍ଷା ଟିକେ ଟିକେ ହେଉଛି ଆହୁରି ଗରମ ହେଇଯ ଗରମ ଲାଗୁଛି ତାପରେ ପରେ।
ହଁ ହଁ ହଁ ଠିକ୍ କଥା କାହିଁକିନା ହୁଁ ହୁଁ।
ସଖାଲେ ମାନେ ଦିନ ବେଲା ଖରା ଟା ଟାଣ ଖରା ହଉଛି ଆଉ ସନ୍ଧ୍ୟାବେଲେ ବର୍ଷା ହଉଛି।
ହୁଁ ହୁଁ ହୁଁ ଆମର ଏପଟେ ବି ସେମିତି ହିଁ ଦିନଟା ଯାକ ଖରା ହେଉଛି ଏବଂ ସନ୍ଧ୍ୟା
ହଁ ଭାଇ ଏ ଆପଣ କୋଉ ପଟରୁ କି ଆପଣଙ୍କ ଘର ଗାଟା କୋଉଠି?
ଆରେ ମୋ ଘରତ ଗଞ୍ଜାମ ଜିଲ୍ଲାରେ ନା।
ଓହୋ ହଁ ହଁ ବୁଝିଗଲି ଭାଇ।
ହୁଁ ହୁଁ ଗଞ୍ଜାମ ଜିଲ୍ଲାରେ ତ ଟିକେ ସମୁଦ୍ର ଏରିଆ ତ ସମୁଦ୍ର ଏରିଆରେ ଟିକେ ଅ ଖରା ତ ହୁଏ ଖରା ସହିତ ବର୍ଷା ବି ହୁଏ। କିନ୍ତୁ ଖରା ପରେ ଯଉ ବର୍ଷା ଟା ହୁଏ। ସେଇ ବର୍ଷାଟାରେ ଟିକେ ଗରମ ଗୁଳି ଗୁଳି ଲାଗେ ଯଦି ଦୁଇରୁ ତିନି ଘଣ୍ଟା କଣ୍ଟିନ୍ୟୁସଲି ବର୍ଷେ ତାହେଲେ ଟିକେ ଭଲ ଲାଗେ କିନ୍ତୁ ଯଦି ପାଞ୍ଚ ମିନିଟ ରୁ ଛଅ ମିନିଟ୍ ବର୍ସିକି ରହିଯାଏ ତାହେଲେ ସେଇ ଗୁଳୁଗୁଳିଟା ଆହୁରି ଅତ ଅତ୍ୟଧିକ ବଢ଼ିଯାଏ।
ଓହୋ ଠିକ କହୁଛ ଭାଇ। ଏଇଟା ତ ବହୁତ ପ୍ରୋବ୍ଲେମ୍ ଆମମାନଙ୍କୁ ଦେହ ବି ଖରାପ ହେଉଛି ଏ ଟାଇମରେ।
ହୁଁ ହୁଁ ହୁଁ ତ ତୁମର କୋଉ ଏରିଆ ତମର ଜିଲ୍ଲାର ନାମ କଣ।
ଆମ ଜିଲ୍ଲାର ନାମ ହେଉଛି ଝାରସୁଗୁଡ଼ା।
ଆଚ୍ଛା ଆଚ୍ଛା ଝାରସୁଗୁଡ଼ାର ତ ଫେମସ୍ ଡିସ୍ କି ଫେମସ୍ ଝାରସୁଗୁଡ଼ା କଣ ପାଇଁ ଫେମସ ମୁଁ ତ ଜାଣିନି ଟିକେ ମୋତେ କହିବ କି?
ଝାରସୁଗୁଡା ଏକ୍ଟୁଆଲୀ ରା ଏଠି ମାଇନ୍ସ ଅଛି ମାଇନ୍ସ ପାଇଁ ବେଶୀ ଲୋକ ଜାଣିଛନ୍ତି। ତାପରେ ମାଇନ୍ସ ମାନେ ସେ କୋଇଲା ଯେଉଠି ବାହାରୁଛି।
ହୁଁ ହୁଁ। ତାହେଲେ ଝାରସୁଗୁଡ଼ାରେ କୋଇଲା ଖଣି ବେଶୀ ଅଛି କି ନା ଅନ୍ୟ କୌଣସି ଜିନିଷ ବି ବାହାରେ ଝାରସୁଗୁଡ଼ାରୁ।
କୋଇଲା ଖଣି ବେଶୀ ଅଛି ତାପରେ ଏଠି ମାନେ ଇଣ୍ଡଷ୍ଟ୍ରିଆଲ ଅଛି ନା ମାନେ ଫ୍ୟାକ୍ଟ୍ରି।
ହୁଁ ହୁଁ ହୁଁ ଆଚ୍ଛା ଆଚ୍ଛା। ତାହେଲେ ବକ୍ସାଇଟ୍ କିମ୍ବା ଅନ୍ୟ କୌଣସି ଖଣିଜ ପଦାର୍ଥ ସେଇଠୁ ଖନନ କରାଯାଏ ନା ଓନ୍ଲି କୋଇଲା ହିଁ ଖନନ କରାଯାଏ।
କୋଇଲା ହିଁ ଖନନ କରାଯାଏ ଆଉ। ଆଉ ଗୋଟେ କଣ ମନେ ପଡ଼ୁନି ମୋର। ଏଇ ସାଇଡ ରେ ବାହାରେ ଆଉ ଗୋଟେ କଣ ନାଁ ଟା ମୁଁ ଭୁଲି ଯାଇଛି।
ମାଙ୍ଗାନାଇଜ୍‌ ନା ବକ୍ସାଇଟ।
ମାଙ୍ଗାନିଜ।
ଆଚ୍ଛା ଆଚ୍ଛା ମଙ୍ଗାନାଇଯି ବି ବାହାରେ ନାଇଁ।
ହଁ।
ତାହେଲେ ଆପଣ ତ ଖଣିକୁ ରେଗୁଲାର ଭିଜିଟ୍ କରୁଥିବେ ନା ଘରେଇ ରୁହନ୍ତି।
ନା ନା ସେମିତି ତ ରେ ଆମେ ଭିଜିଟ୍ କରୁନୁ କିନ୍ତୁ ଆମେ ଦେଖୁଛୁ ଯେମିତି କୋଇଲା ଫୋଇଲା ବାହାରୁଛି ତା ସାଇଡ଼୍ ଦେଇକି ଆମେ ଆସୁଛୁ।
ଆଚ୍ଛା ଆଚ୍ଛା ତାହେଲେ ଆପଣଙ୍କର ସେଇଠି ତ ପ୍ରଦୂଷଣର ମାତ୍ରା ବହୁତ ଅତ୍ୟଧିକ ଥିବ।
ବହୁତ୍ ବହୁତ୍ ଅତ୍ୟଧିକ ମାନେ ଘରୁ ବାହାରିଲା ପରେ ଘରୁ ଚାଲିକି ଗଲେ ବାହାରିଲେ ଆପଣଙ୍କ ଆଖିରେ ଆଉ କାନ ନାକରେ ପୁରା ଏମିତି କଲାଟା ହେଇଯିବ ଏ ଏମିତି ଡଷ୍ଟ ଆସିବ ଯେ ମୁହଟା ପୁରା ପୋଡ଼ିବ ଆଉ ନା ନାକକୁ ଆଙ୍ଗୁଳି ପୁରେଇକି କାଢିଲା ବେଲେ ଦେଖିବେ ପୁରା ଡଷ୍ଟ ଥିବ ପୁରା କଲା କଲା ହେଇଯାଇଥିବ।
ଆଚ୍ଛା ଆଚ୍ଛା ତାହେଲେ ଏଇଠାରୁ ବଞ୍ଚିବା ପାଇଁ ତୁମେ କଣ ପଦକ୍ଷେପ ନଉଛ ମାସ୍କ ଲଗଉଛ ନା ଆଉ କଣ କରୁ
ମାସ୍କ ଲଗା ହଉଛି ଆଉ ହୁଁ। ଯେଉଁ ଟ୍ରକ୍ ମାନେ ଯାଉଛନ୍ତି ତାଙ୍କ ପାଇଁ ଗୋଟେ ସେପାରେଟ୍ ରୋଡ ଲାଇନ୍ ଟା ଫରୱେ କରାଯାଉଛି। ସେଥିପାଇଁ ଆଉ ସେମିତି
ଆଚ୍ଛା ଆଚ୍ଛା ଠିକ୍ ଅଛି।
ଆମେ ଘରେ ଘରେ ମାନେ ଝରକା କବାଡ ଏସବୁ ରେ ଜାଲି ସବୁ ଦିଆଯାଉଛି।
ଆଚ୍ଛା ଆଚ୍ଛା ଠିକ୍ ଅଛି ତାହେଲେ ଆପଣଙ୍କ ସହିତ ଆପଣଙ୍କ ସହିତ କଥା ହୋଇ ମତେ ବହୁତ ଭଲ ଲାଗିଲା। ତ ମୁଁ ଆଉ ଥରେ କେବେ ଟାଇମ୍ ମିଳିଲେ ଆପଣଙ୍କୁ କଲ୍ କରିବି ଏବେ ଟିକିଏ ମୋର କାମ ଅଛି ତ ମୁଁ ରଖୁଛି।
ହଉ ହଉ ଧନ୍ୟବାଦ।
ଧନ୍ୟବାଦ।